ହ୍ୟାଲୋ।
ଆଜ୍ଞା ନମସ୍କାର।
ଶୁଭ ସକାଳ।
ଆଜ୍ଞା ଶୁଭ ସ
ଆଜ୍ଞା କଣ କରୁଥିଲେ?
ଆଜ୍ଞା ବସିଛି। ହ
ଆଉ ଭଲ ଅଛନ୍ତି?
ଆଜ୍ଞା ଆପଣ?
ହଁ ଭଲ ଅଛି କଣ ଖାଇଲେ ଜଳିଖିଆ?
ଜଳିଖୀଆ କଣ ମ ପଖାଳ।
ପଖାଳ ଖାଇଲେ ପଖାଳରେ କଣ ଦେଇ ଖାଇଲେ?
କିଛି ନାଇଁ ପଖାଳ ଆଉ ଆଳୁ ବାଇଗଣ ବତା ଆଉ ଶାଗ ଭଜା। ଆମ ଓଡିଆ ଲୋକଙ୍କର ସକାଳୁ କଣ ତା ସହରରେ ଯିଏ ରହୁ ତେବେ ହଉ ନାଇଁ ସହର ଲୋକଙ୍କ ଖାଇବା ଟିକେ ଅଲଗା ଆମ ଗାଁ ର ତ ହ ପଖାଳ।
ହଁ ହଁ ହଁ ଭଲ ପଖାଳ ବି ଭଲ। ସେଇଟା ବହୁତ ଭ ଭଲ ନା ସକାଳୁ ଖାଇଦେଲେ ପେଟ ଭର୍ତ୍ତି ହେଇକି ରହିବ ତାପରେ ଭଲ ଲାଗିବ। ଆଉ ବର୍ଷା ଫର୍ଷା କଣ ତମ ଆଡେ ଭଲ ନା ବେଶୀ? ସିନା କମ୍ ନା କଣ ଚାଲିଛି।
କୁହନ୍ତୁନି ସେ ବର୍ଷା କଥା। ସେମତି।
ହଁ ବର୍ଷା ବହୁତକା ହଉଛି ଆମ ଆଡ଼େ ବି। ତିନି ଚାରି ଦିନ ହେଇଗଲାଣି ଆଉ କମୁନି ଜମା।
କମୁନି ପରା ସେମିତି ଚାଲିଛି ସେମତି ଝିପ ଝିପ୍ କେତେବେଳେ ତା ବେଗ ବଢୁଛି କେତେବେଳେ କମୁଛି କିନ୍ତୁ ସମ୍ପୂର୍ଣ୍ଣ ଭାବେ କମୁନି।
ହଁ। କୋଉଠି ଗୋଟେ ଯିବି ବୋଲି ଇଚ୍ଛା କଲେ ଯାଇ ହଉନି କିଛି ନାହିଁ। ଖାଲି ଘରେ ଏକା ରହିବା କଥା।
ହଁ ପରା କୁହାନ୍ତୁନି।
ବହୁତ ବିରକ୍ତ ଲାଗିଯାଉଛି।
କେତେ ବସିବ ପରେ।
ବର୍ଷାରେ କେତେ ହେଲେ ରହିବ ଭିତରେ। ହଁ ପଢୁଛି ପ୍ଲସ୍ ଟୁ ପଢୁଛି ଏବେ। ସେକେଣ୍ଡ ଇୟର୍ଟା କରୁଛି ବା। ଆପଣ?
ନାଇଁ ମୋର ସାରିଲାଣି।
ସରିଗଲାଣି।
ଆଜ୍ଞା।
ଆଜ୍ଞା ହୁଁ। ବର୍ଷା ପାଇଁ ଯାଇ ହଉନି କଲେଜ ଫଲେଜ ବି କିଛି ଆଉ।
ହଁ ପରା କଣ କରିଆ।
ହୁଁ ଏବେ କେତେ ଦିନ ହେଲା ଛୁଟି ବି ହେଇଛି ଆଉ। ନି ଯୋ କଂଗ୍ରେସ ପାଇଁ ଆଉ କଣ କଣ ହେଇଛି ତ ତାଙ୍କର ଦି ଦିନ ହେଲା ଛୁଟି ଅଛି। ଶନିବାର ଟା ଛୁଟି ଥିଲା ଆଜି ତ ରବିବାର ଛୁଟି। ତାପରେ କାଲି ବି ଛୁଟି ଅଛି। ମଙ୍ଗଳବାରକୁ ଖୋଲା ହବ ଆଉ।
କାଲି କ ଣ ପାଇଁ ଛୁଟି?
ସେମିତି କଣ ଗୋଟେ ଅଛି ଆଉ ଛୁଟି କରିଦେଇଛନ୍ତି କଣ ପାଇଁ କି ମୁଁ ଆଉ ଜାଣିନି ଏତେ।
ଆଚ୍ଛା।
ସାଙ୍ଗମାନେ ସବୁ ଛୁଟି ଅଛି କହିଲେ ତ ଛୁଟି ଆଉ।
ବଢିଆ ଚୁଟି ମିଳିଗଲା ଖାଇ ପିଇ ଶୋଇପଡ଼।
ହଁ ବର୍ଷକୁ ଭଲ ହେଲା ଯାହା‌ ହେଲା ଛୁଟି ହେଇ ଯାଇଛି।
ହିଁ ହିଁ।
ବିଚାରିଆ ନା।
ହଁ ପରା।
ଯିବାକୁ ବି ବହୁତ ବିଚାରିଆ ଲାଗେ ବର୍ଷା ଦିନରେ।
ଆଚ୍ଛା ଏଇ ଯୋଉ ବିଜାରିଆ କହିଲି ଏଇଟା କୋଉ ପଟର?
ବିଚାରିଆ ମନେ ବିରକ୍ତି।
ହଁ ସେଟା କୋଉ ପଟ
ହୁଁ। ଏଇ ଓଡ଼ିଶା ବା।
ହଁନା ହଉ ନାଇଁ ଆପଣଙ୍କ ସହର ଟା?
ଓଡ଼ିଶା ନବରଙ୍ଗପୁର?
ଆଚ୍ଛା ସେଇଆା କହୁଛି ମୁଁ ଏଟା ଶୁଣିଛି ଆଉଥରେ ବି। ବିଜାର ଲାଗୁଛି ବିଜାର ବ୍ରହ୍ମପୁରିଆ ଲୋକ ବି କୁହନ୍ତି।
ହଁ ହଁ ହଁ। ଆପଙ୍କ କୋଉ ଏରିଆଟା?
ଆ ମମର ଏଇଟା ଆଜ୍ଞା କେନ୍ଦ୍ରାପଡା।
ଆଚ୍ଛା ଆଚ୍ଛା। ଆଉ କିଛି କୁହନ୍ତୁ?
ଆଉ କଣ ଆପଣ ରୋଷେଇ ଫୋଷେଇ ଶିଖିଛନ୍ତି।
ହଁ ଆସେ ରୋଷେଇ ଆସେ ସବୁ ଆସେ ମୋତେ କରିଥା ହଉଛି କେବେ କେବେ ଘରେ ଆଉ।
ଓ ହଁ।
ଆଜି କଣ ହଉଛି? କିଛି ଡାଲମା ଟିକେ କରୁଛନ୍ତି ଆଉ ମିକ୍ସ ତରକାରୀ ତାପରେ ଭଜା ଟିକେ ହବ କଣ କୁନ୍ଦୁରୁ ଆଳୁ ଭଜା।
ଆଜି ବାର ଅଛି ବା ଆମିଷ ହୋଇନି?
ହ ନା ରାତି ଟାଇମି ରେ କରିଥା ହଉଚୁତ ଆମ ଆଉ ସକାଳରେ ପରିବା ଗୁଡାକ କରିଦେଇଛନ୍ତି ଆଉ। ରାତିରେ କଣ ହବ ଆଉ ମାଛ ଫାଛ ଆଉ।
ଓ ଆଚ୍ଛା।
ଆପଣଙ୍କର କଣ ରୋଷେଇ କରିଛନ୍ତି ଆଜି?
ଆମର ଆଜି ଚିଙ୍ଗୁଡି ଆସିଛି।
ଆଉ। ରଷେଇ ବାସ ସାରିଦଲେଣି।
ନାଇଁ ମୁଁ ଆମର ବି ବୋଉ କରିବ।
ହଁ ହୁଁ। ହେଇଗଲାଣି ରୋଷେଇ ନା ହେଇନି?
ନାଇଁ ବର୍ଷା ତ ହଉଛି ଚୁଲିରୁ ବାହାରେ କରି ହଉନି। ଗ୍ୟାସ ରେ ତ ହବ ନାଇଁ ବା କାଟ।
କାଠ ହିଁ।
କିନ୍ତୁ ବର୍ଷା ପାଇଁ କି କରି ହଉନି। ସେଇଥିପାଇଁ ଗ୍ୟାସ ରେ ତ ହବ ହବ ଆଉ ଏବେ ଭାତ ବସିଛି ତାପରେ ହବ ଆଉ।
ହୁଁ ପଖାଳ ତ ସବୁ ଖାଇଛନ୍ତି ଆଉ ଲେଟ୍ ରେ କଲେ ବି କିଛି ଅସୁବିଧା ନାହିଁ ହୁଁ।
ନା ଚାଲିଯିବ
ହୁଁ। ଆଉ ବର୍ଷା ଟା କେବେ କମିବ କେଜାଣି ବହୁତ ବିରକ୍ତ ଲାଗି ଯାଉଛି ଖାଲି।
କହୁଥିଲା ତ ଲଘୁଚାପ୍ ଏଇ ଆମର ଆଠ ତାରିଖ ଜାଙ୍ଗେ। ପାଞ୍ଚ ତାରିଖ ଯାଙ୍ଗେ ଆଠ ତାରିଖ ଯାଙ୍ଗେ ହବ ତା ପରିମାଣ ଟା ରହିବ
ଆହୁରି ହବ?
କଣ କରାଯିବ କହୁଛନ୍ତି ତ।
ହୁଁଁ ହୁଁ ବହୁତୁ ବିରକ୍ତିଆ ଲାଗିଯାଉଛି ବର୍ଷା ପାଇଁ।
ହଁ ଏ ପାଣି ଫାଣି ଚାରିଆଡେ ହେଲା ବେଳକୁ ଯୋଉ
ହୁଁ ହୁଁ କୋଉଠିକି ଯାଇ ହଉନି କିଛି ନାହିଁ ବହୁତୁ
ଆଉ ଉଁ ତମ ସେପଟେ ଖୁଦୁରୁକୁଣୀ ଓଷା ହୁଏ କି ନାଇଁ?
ହୁଁ ହୁଏ ନା। ହୁଏ ସବୁ ଝିଅମାନେ ସବୁ ଏକାଠି ରହିକି କରନ୍ତି ଗୋଟେ ଜାଗାରେ। ବହୁତୁ ଭଲ ଲାଗେ।
ଆଚ୍ଛା କଣ କେମିତି ତୁମ ସେପଟେ ହୁଏ? କାଇଁ ନା ମୁଁ ଯେତେ ଶୁଣିଛି ଆମ ଏପଟେ ସବୁଆଡେ ସମାନ ନଥାଏ।
ଗୋଟେ ରଖିକି ସବୁ ମିଶିକି ଗୋଟେରେ କରନ୍ତି ପୂଜା ସବୁ।
ବାଲୁଙ୍ଗା କର?
ହୁଁ ନା ବାହାରକୁ ନଦୀ କୂଳକୁ ଯାଆନ୍ତିନି ଖାଲି ଘରେ କରିଦିଅନ୍ତି ଆଉ ମୂର୍ତ୍ତି ଟେ ବସି
ନାଇଁ ନନ୍ଦୀ କୂଳ ଯଦି ସମ୍ଭବ ପାଖରେ ଥିଲେ ସିନା।
ନା ମ ଏଠି ପାଖରେ ନାହିଁ ବା ସେଇଥିପାଇଁ ଘରେକା ଖାଲି କରିଦିଅନ୍ତି ସେ ପାଖଟାରେ ଆଉ ସାଇଟ୍ ରେ ପୂଜା ଭୋଗ କରିକି ଦେଇ ଦିଅନ୍ତି ଆଉ।
ଆ ଆଚ୍ଛା।
ହୁଁ ଆଁ ଫଟୋ ଥିଲେ ଫଟୋ ରଖିକି ପୂଜା କରିଦିଅନ୍ତି ନାହିଁ ମୂର୍ତ୍ତି ଟା ରଖିକି କରିଦିଅନ୍ତି ଆଉ।
ହଁ ମୂର୍ତ୍ତି ତୁମର ମିଳେନି କି? ଆମର ଯୋଉ କୁମ୍ଭାର ମାନେ ଯୋଉ ମୂର୍ତ୍ତି ଗଢନ୍ତି ଆମେ ଏପଟେ ଆସୁ ଆମ ବଜାରରେ ବିକ୍ରି ହୁଏ। କିମ୍ବା ଆମେ ତାଙ୍କ ତଙ୍କ ଘରୁ ଯାଇକି ନେଇକି ଆସୁ ତୁମର ସେମିତି କିଛି ନାହିଁ କି? ହାଲୋ।
ଆପଣଙ୍କ ସିଆଡ଼େ କେମିତି କରନ୍ତି ପୂଜା?
ଆମ ସିଆଡେ ତ ମୂର୍ତ୍ତି ହୁଏ। ତୁମେ କହୁଛ ଫଟୋ ରଖିକି କର ତୁମର ମୂର୍ତ୍ତି ମିଳେନି କି?
ମିଳେ ମୂର୍ତ୍ତି ଟା ବି ମିଳେ ଫଟୋ ବି ଥିଲେ ଫଟୋ ରେ ବି କରିଦିଅନ୍ତି ଆଉ।
ସୁବିଧା ନେଇକି ନା କି?
ହୁଁ ସୁବିଧା ଦେଖିକି ଆଉ। ତମେ କର ନା ନାଇଁ।
ହୁଁ ଆମ ଘରେ ବି ଆମେ ଦିଇ ତିନି ଦି ଘରେ ମିଶିକି କରୁ ଆମ ଘରେ।
ହୁଁ ଆମର ବି ପାଖ ପାଖ ଝିଅ ଗୁଡାକ ସବୁ ମିଶିକି କରୁ।
ଆ ନାଇଁ ଆଉ ତ ନାହାନ୍ତି ସେ ସବୁ ବିବାହି
ହୁଁ ହୁଁ ବାହା ହେଇଗଲାଣି ସବୁ ଆଉ।
ଆଉ ଅଳ୍ପ ଝିଅ ଆମେ ଯେତିକି ଅଛୁ କରୁଚୁ ସାଙ୍ଗ ହେଇକି।
ହୁଁ ହୁଁ ହୁଁ। ଆମର ଏଇଠି ତ ଝିଅ ଗୁଡାକ ବେଶୀ ତ ଟିକେ କରିବାକୁ ଭଲ ଲାଗେ ସାଙ୍ଗ ହେଇକି।
ଓ ବହୁତ ଝିଅ ଥିଲେ ସେ ଗୋଟେ ମୁଁ ଦେଖିଛି ମୁଁ। ନାଇ ଆମ ଏପଟେ ଆମର ତ ନାହାନ୍ତି ଝିଅ ସେ ତାଙ୍କର ମାଇକି ଆଣନ୍ତି ମାଇକ୍ ବଜେଇକି ଗୀତ ନାଚ ଗୋଟେ ମଜା ମସ୍ତି ଗୋଟେ ଭଲ ଲାଗେ। ଏକା ଏକ ଭଲ ଲାଗେନି।
ହଁ। ଏକୁଟିଆ ଏକୁଟିଆ କରିବାକୁ ଟିକେ ଭଲ ଲାଗେନି
ହଁ ପରା ସମସ୍ତେ ମିଶିକି ବାଣ୍ଟିକି କରିିଯିବା।
ଭଲ ଲାଗେ
ଲାଗିବନି ବି ମାନେ ଗପସପ୍ ହେଇକି କାମ କରିଦେବେ ଜାଣିପାରିବେନି ଏତେ କାମ।
ହୁଁ ସମୟ କେତେ ଜଲଦି ହେଇଯିବ ଜଣା ପଡିବନି।
ହଁ ପରା। ଏକୁଟିଆ ହେଲେ ସବୁ କରିବାକୁ ପଡେ ଚିଡା ଲାଗେ।
ହୁଁ
ସବୁ କିଛି ଆଉ
ଆଉ କଣ କଣ ହୁଏ ସବୁ ତମ ସେପଟେ ପୂଜା
ସବୁ ସବୁ ସବୁ ପୂଜା ହୁଏ ଆମ ଆମ ଘର ପାଖରେ ଦୁର୍ଗା ପୂଜା ହୁଏ ବି ଗଜଲକ୍ଷ୍ମୀ ବି ହୁଅନ୍ତି
ହଁ ହଁ ହଁ
କାର୍ତ୍ତିକସ୍ୱର ହୁଅନ୍ତି ଗଣେଶ ସରସ୍ଵତୀ ସବୁ ପ୍ର୍ରକାର ପୂଜାପୂଜି ହୁଏ
ହୁଁ ଆମ ଘର ପାଖରେ ବି ଗଣେଶ ପୂଜାଟା ହୁଏ ବହୁତ ଭଲ ଲାଗେ ମଜା କରିବା-
ଆମର ଦୁର୍ଗା ପୂଜାଟା ଟିକେ ବେଶୀ ଭଲ ସେ ହୁଏ ମାନେ କଣ କହିଲ ଆମ ଆଖପାଖରେ ପ୍ରାୟ ପନ୍ଦରରୁ ଷୋହଳଟା ମେଢ ହୁଏ ସି ଯେବେ ଭସାଣି ହୁଏ ଏକା ସାଙ୍ଗରେ ପ୍ରସେସନରେ ଯାଆନ୍ତି ଓଃ ସେଇଟା ଦେଖିବା ପାଇଁ କେତେ
ବହୁତ ଭଲ ଲାଗିବ
ବହୁତ ଲୋକ ଆସନ୍ତି
ହୁଁ ହୁଁ ହୁଁ
ବିଶ୍ୱାସ କରିବେନି ଏମିତିକି ସେ ଭିଡ଼ ଏମିତି ହେଇଯାଏ ତା ଭିତରେ ବାହାରିକି ଆସିବା ପୁରା ନାକେଦମ
ହଁ ହଁ ଭଲ ଲାଗୁଥିବ ତାହେଲେ ଦଶହରା ଟାଇମରେ ନାଇଁ
ଟାଇମରେ ବଢିଆ ଲାଗେ ଆମର ମନ୍ଦିରରେ ଭୋଜି ବି ହୁଏ ଦୁଇ ଟାଇମ ଯାଇକି ଆମେ ଖାଉ ରୋଷେଇ ସବୁ ବନ୍ଦ ହୁଏ
ଭଲ
ଠାକୁରଙ୍କରେ ଖାଇବାଟା ସେଇ ଜିନିଷ ଟା ଆପଣ ଘରେ କରିବେ ସେଇ ଭା - ଭାତ ଡାଲମା କିଛି ବି କିଛି ନାହିଁ ସେଠି ଏତେ ହଜାର ହଜାର ଲୋକଙ୍କ ଭିଡରେ ରୋଷେଇ ହବ ତାର ଯଉ ବାସ୍ନା ଟା ଖାଲି ଭାତ ଡାଲମାରେ ଖାଇ ହେଇଯିବ
ହଁ ବହୁତ ଭଲ ଲାଗେ ହଁ ମନ୍ଦିର ଖାଦ୍ୟ ଗୁଡାକ ତାପରେ ଭୋଗ ପ୍ରସାଦ ଗୁଡାକ ବହୁତ ଟେଷ୍ଟ ହେଇ ଖାଉଛି ଖାଇବାକୁ ବି ଭଲ ଲାଗେ ଘରେ ସେଗୁଡା କଥା ତିଆରି କଲେ ବି କିଛି ଭଲ ଲାଗେନି କିନ୍ତୁ ସେଇଠି ଟିକେ ଖାଇଦେବ ତା ମଜା ଗୋଟେ ଅଲଗା ହୁଁ
ସେଇଥିପାଇଁ ମୋର ମନ୍ଦିର ଖାଇବା ବହୁତ ପସନ୍ଦ
ହୁଁ ହଉ ଆପଣଙ୍କୁ କଥା ହେଇକି ଭଲ ଲାଗିଲା ରଖୁଚ଼ି ଏବେ। ହଁ ଧନ୍ୟବାଦ।